ହୁଁ ହ୍ୟାଲୋ
ଭଏସ୍ କ୍ଲିୟର ହେଲା?
ହ୍ୟାଲୋ।
ନମସ୍କାରେ।
ହଁ ନମସ୍କାର ଅଁ କେମିତି ଅଛ?
କଣ ଭଲ ଆଉ।
ହଁ କଥା ଟା କାଇଁ କ୍ଲିୟର ଆସୁନି। ନା ନେଟୱାର୍କ ପ୍ରୋବ୍ଲେ ନା ଇୟର କଟ ଦେଇଚ ନା କଣ କଥା କ୍ଲିୟର ଆସ
ନା ଏଇ ବ୍ଲୁ ଟୁଥ କନେକ୍ଟ କରିଥିଲ ତ ସେଇ
ଆ ସେଇଟା ସେଇ କନେକ୍ଟ କଲେ ଠିକ ରେ ଆସୁନି କଥାଟା ହଁ ଏବେ ଶୁବିଲା ଠିକ। ଆଁ ଆ କେମ ଭଲ ଅଛ? ଅ ହଁ ହୋ ଆଉ ଆ ରୋଷେଇ ବହୁ ତାର କରୁଚି ମୁଁ ତ ମୋର ଏଠି ମ ମୁଣ୍ଡ ଫୁଣ୍ଡ ବିନ୍ଧୁଚି ଭଲ ଲାଗୁନି ଯେ ମୁଁ ଏଠି ଏଠି ଗଡ ପଡ ହଉଚି ଆଉ ହ ଝିଅ ଏଟା କଣ ଏଠି ପାଠ ପଟା ତାର ସ୍କୁଲ ଟାସ୍କ କରୁଚି କମ୍ପଲିଟ। ଆଉ ତମେ ପୁଅ କେମିତି ଅଛି?
ପୁଅ ଭଲ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି? ବିଶେଷ କରି ଶାଶୁ ମା କେମିତି ଅଛନ୍ତି?
ନା ସିଏ ନାହାନ୍ତି ଭଲ।
କୁଆଡେ ଅହ ଭଲ ନାହାନ୍ତି ଆଚ୍ଛା ରଜ କେମିତି କଟେଇଲ ତମେ?
ରଜ ପ୍ରଥମ ରଜ ତ କୁଆଡେ ଯାଇନଥିଲୁ। ବର୍ଷା ହେଲା ଚାରାଟା ବେଳେ ସେ କେଣ୍ଡ ରଜରେ ବିରଜା ପଳେଇଥିଲୁ ଥାର୍ଡ଼ ରଜକୁୁ ଘଟଗାଁ ଯିବୁ ବୋଲି ବାହାରିଥିଲୁ ସେଇ ବର୍ଷା ପବନ।
ଆଉ ସେଇଆ ତ ହଁ ସେଇ ରଜ ତିନି ଦିନ ବର୍ଷା ପବନ ହେଇଚି।
ହଁ ମଝି ରଜ ଦିନ ଉଠେଇଥିଲା କାଇଁ ହେଇନି। ସିଆଡେ ହେଇଥିଲା ମଝି ରଜ ଦିନ ବର୍ଷା।
ଅ ମଝିରଜ ଦିନ ହଁ ବର୍ଷା ହେଇଥିଲା ଏଠି ତ ଏ ସବୁ କରିଥିଲେ କଣ ଏଇଟା କରୁଚ ରଜ ସବୁ ପାଳନ କରୁ ଥିଲେ ଏଁ ଉତ୍ସବ କରୁଥିଲେ ଯେ ସବୁ ଝିଅ ମାନେ ବହୁତ ଝିଅ ଆସିଥିଲେ ମୁଁ ତା ପୁରା ମଁ ତ ବହୁତ କାମ ପ୍ୟାକ୍ ଥିଲା ଯେ ମୁଁ କିଛି କ ସେ ରଜ କେମିତି କଟିଲା ଏ ବର୍ଷ ମୁଁ ଜାଣି ହିଁ ପାରିନି ବହୁତ କାମ ପ୍ୟାକ୍ ଥିଲା ମତେ। ସେ ଏସ୍ ଆଇଆର କାମ କରୁଥିଲି ବହୁତ ଥିଲା। କିଛି ବି ପାଳ ତାପରେ ଏଇ ସେଇଗୁଡା କରିକି ମୋ ଦେହ ଖରାପ ହେଇଯାଇଚି ତେଣୁ ଇଏ ବି ଯାଇ ଥାନ୍ତା ଘରକୁ ଟିକେ ବୋହୁ ଟା ସିଏ ବି ଯାଇପାରିଲାନି ବଡ ବୋହୁ ତାଙ୍କ ଘରେ ରହିଗଲା ନା। ଏକା ହେଇଗଲା ଆମର। କାମ ପ୍ରେସର ପ କହିଲି ଯିବା କୁ ସେ କହିଲା ନା ନା ମୁଁ ଯିବିନି ପରେ ଯିବି।
ତିନି ରଜ ଦିନ ପୁରା ଘରେ?
ହଁ ଘରେ କୁଆଡେ ବର୍ଷ
କୁଆଡେ ଗୋଟେ ଯାଇଥିଲା ବା ବୁଲିବା ପାଇଁ?
ସେଟା ତା ପୂର୍ବରୁ ଯାଇଥିଲୁ ରଜ ପୂର୍ବରୁ ସାନ ପୁଅ ଆସିଥିଲା ଅଯୋଧ୍ୟା ଯାଇଥିଲୁ। ସେଇ ତ ଟିକେ ବୁଲିକି ଆସିଥିଲୁ ସେତିକି ଆଉ ଏଇନ କୁଆଡେ ଯାଇ ହଉନି ଦେଖିବା ଆଉ। ଦିଲ୍ଲୀ ଦିଲ୍ଲୀରୁ ଅଯୋଧ୍ୟା ହେଇକି ବୁଲାବନ୍ଦ କରିକି ଆସିଲୁ।
କୋଉଥିରେ ଟ୍ରେନରେ ଯାଇଥିଲେ?
ଆ ନା ଏଇ ଟ୍ରେନରେ‌ ଯାଇଥିଲୁ। ଟ୍ରେନ ରେ ଗଲୁ ଭଲ ଲାଗିଲା। ମୁଁ କେବେ ମାନେ ଲମ୍ବା ବାଟ ଯାଇନି ଟ୍ରେନ ରେ। ପ୍ରଥମ ମୋର ଏଇଟା ଜୀବନରେ। ମାନେ ଟ୍ରେନ ରେ ହେଇ ମୁଁ ଯାଇନି କୁଆଡେ ଏଇଟା ମୋର ପ୍ରଥମ। ଫ୍ୟାମିଲି ଭଲ ଲାଗିଲା। ଫାମିଲି ବୋଲି ବଡ ବହୁତ ହଁ।
କେତେବେଳୁ ଏଇଠି ବାହାରିଲ।
ଏଠୁ ଆମେ ସକାଳ ମାନେ ସେଦିନ କଣ ଗୋଟେ ଥିଲା ଷ୍ଟ୍ରାଇକ ଯେ। ଆମର ଥିଲା ବାରଟା ନା ଗୋଟେରେ ଟ୍ରେନ ଟା ଆମେ ଏଠୁ ଭୋର ପଳେଇଲୁ। ଷ୍ଟକି ଉଠିଥିଲେ ନାଇଁ ଦିନ ଦିନ ଦିନ। ତା ପରଦିନ ଏଠୁ ସକାଳ ଗାଡିରେ ଯାଜପୁର ପଳେଇଲୁ ଯାଜପୁରରେ ଆମେ ଟ୍ରେନ ରେ ଗଲୁ ଆଉ ହଁ ଯାତୁର ଟ୍ରେନରେ ଗଲ ସେଠୁ ଦିଲ୍ଲୀ। ଦିଲ୍ଲୀରେ ସେଠୁ ରହିଲୁ ଦିନଟେ ହୋଟେଲ ରେ ରହିକି ଖାଇବା ବୁଲାଲୁ
ଏଠୁ ମାନେ ଟ୍ରେନ ଲେଟ ରେ ଥିଲା ନା ସେଇ ଗୋଟେ ରେ ଥିଲା।
ନାଇଁ ଗୋଟେ ଥିଲା କିନ୍ତୁ ଷ୍ଟ୍ରାଇକ୍ ଗୋଟେ ଥିଲା ଯାଇପାରିବୁନି ବୋଲି ଭୋରୁ ଆମେ ପଳେଇଲୁ। ଷ୍ଟେସନକୁ ପଳେଇଲୁ। ସେଠି ବସିକି ଦେଖୁଥିଲୁ ଟ୍ରେନ ଯାଉଛି ଆସୁଛି ଲୋକ ଯାଉଛନ୍ତି ଆସୁ ବୋରିଙ୍ଗ ହିଁ ଲାଗୁନଥିଲା ଦେଖୁଥିଲୁ ଖାଇ ପଇକି ବସିଥିଲୁ ଆରି ଦେଖୁଥିଲେ ଲୋକ ବହୁତ ଥିବା ଆଉ
ଦିନରେ ଗୋଟେରେ ପୁରା ପରଫେକ୍ଟ ଆସିଲା ନା ଆଉ ଡେ ଲେଟ୍ ହେଇଥିଲା ଟ୍ରେନ୍?
ନାଇଁ ଲେଟ୍ ଅଧଘଣ୍ଟା ହେଲା ନା ଟ୍ରେନ କେବେ ପରେକ୍ ଟାଇ ରେ ଆସିବନି ଯାହାହଲେ ଟିକେ ଲେଟ୍ ହବ। ହୁଁ ଗଲିଲୁ ତାପରେ ସେଠି ଉଁ ତ ଗୋଟେ ହୋଟେଲ ବୁକ୍ ହେଇ ଥିଲା ସେଠି ରହିକି ଉ ଫେ ଫାସ ହେଇକି ବୁଲାବୁଲି କଲୁ ଗୋଟେ ଗାଡି ପୁଅ ତାର ଭ
ଯି ଗଲେ ଗୋଟେରେ ବାହାରିଲେ ଦିନ ଗୋଟେରେ ସେଠି କେବେ ପହଞ୍ଚିଲେ କୋଉଦିନ?
ତା ପରଦିନ ଆମକୁ ବାରଟା ହେଇଗଲା ପହଞ୍ଚିବା ପାଇଁଁ। ନାଇଁ ସକାଳ ରାତି ନୁ ସେଠୁ ଓହ୍ଲେଇକିରି ରହିକି ଗାଧୁ ଫାଧା କରିକି ହୋଟେଲ ରେ ସେଠୁ ଗାଡି ବୁ କରିକି ବୁଲାବୁଲି କଲୁ ଦିଲ୍ଲୀରେ। ତା ପରଦିନ ବୁଲାବୁଲି କରିକି ଏକାଥରେ ଆସିଲୁ ଆମେ ଅଯୋଧ୍ୟା। ତେଣୁ ଅଯୋଧ୍ୟ ରେ ରାତି ଟା ବୁଲାବୁଲି ରହିଗଲୁ ରହିକି ତା ପରଦିନ ବୁଲାବୁଲି। କରିକି ମନ୍ଦିର ଦର୍ଶନ କରିକି ପୁଣି ଆମେ ଫେରିଲୁ ଲକ୍ଷ୍ନ ଲକ୍ଷ୍ନରୁୁ ପୁଣି ଫେରିଲୁ। ଯାଜପୁର ହେଇକି ଘରକୁ ଆସିଲୁ ଆଉ।
ଆସିଲା ଆସ ଆସିବାର ବି ଟ୍ରେନ୍ ଟିକେଟ୍ କରିଦେଇଥିଲେ।
ହଁ ନାଇଁ ଟ୍ରେନ ଟିକେଟ କରିଦେଇଥିଲୁ ତତ୍କାଳୀନରେ ଆମେ ଗଲୁ। ପୂର୍ବରୁ ହଁ ପୂର୍ବରୁ ପ୍ଲାନିଂ ହେଇନଥିଲା ତ ତେଣୁ ତକାଳୀନ କ ଗଲୁ ଆଉ ବୁଲାବୁଲି କରିକି ଆସିଲୁ ସେ ଗୋଟେ ଆନନ୍ଦ ବିଭିନ୍ନ।
ତା ପରେ
ଓହୋ ସେଟା ବି ଗୋଟେ ଆନନ୍ଦ ନାଇଁ। ତାେଲେ ପୂର୍ବରୁ ଯୋଉ ଟିକେଟ ଯିଏ କରିଥିଲା ପୁଅ ତାକୁ କହୁଥିଲା ସେ ବୁକ୍ କରିଥିଲେ ପୂର୍ବରୁ ଦନ ଆମେ ଯାଇ ପହଞ୍ଚିଲୁ ତାଙ୍କ ଲୋକ ଆସିକି ଆମକୁ ଷ୍ଟେସନ ପାଖ ରୁ ନେଲେ ଯାଇକି ରହିଲୁ ଆଉ
ବଢି ଆ ମଜା ହେଇଥିବ
ହଁ ଭଲ ନା ଖୁସିରେ ପୁରା ଟା ଟାଇମ ପାସ୍ ହେଇଗଲା ଆମର ବାଧା କିଛି ଜଣା ପଡୁନ ଥିଲା ମାନେ ବହୁତ ଜାଗା ଲାଇଠି ଆମେ ଦେଖିଲୁ ଇଣ୍ଡିଆ ଗେଟ୍ ଲାଲ୍ କିଲା ଆହୁରି ମିନାର ଆଉ ଆମର ଗୋଟେ ଲୋଟସ୍ ମ ଟେମ୍ପଲ ଅଛି ସେ ଠିକ ଗଲୁ ହ ଦିଲ୍ଲୀରେ ଖାଇବା ଟା ଭଲ ଲାଗୁଥିଲା କିନ୍ତୁ ଟ୍ରେନ ରେ ସବୁ ଭଲ ଖାଇବା ଟା ଟିକେ ଭଲ ନୁହେଁ ଯେ ଖାଇଦବ ଖାଇଦବ ମତେ ଜମା ଭଲ ଲାଗିଲାନି ମୁଁ ଜମା ଖାଇ ପାରିଲିନି ଟ୍ରେନରେ
ସେ ଷ୍ଟେନରେ ହେରା ତାଙ୍କର ଯୋଉ ଦେଇଥିବେ ଷ୍ଟେ ଟେ ଟେଷ୍ଟ ହିଁ ନଥିବ ଖାଲି ରାଗ ରାଗ ନା ସ୍ଵାଦ ଫାୱିଦ କିଛି ନଥିବ
ଏ ନାହିଁ ମୁଁ ଟୋଟାଲେ
ହ ଅଫିସରୁ ଯୋଉ ଆମେ ଯାଇଥିଲୁ ଦିଲ୍ଲୀ ପଠେଇଥିଲେ ମତେ ଅଫିସରେ
ହୁଁ
ସେମାନେ କହିଲେ ନା କଣ ଆମେ ଖାଇବା ବୁକ୍ କରିଦେଇଛୁ ଦେଖିଲା ବେଳୁ ଖାଇବା ବୁକ୍ ନଥିଲା ସେଠି ଯୋଉ ଆସ ହଁ ସେଠି ଯୋଉ ଆସି ବୁଲିକି ଯୋଉ ଖାଇବା ଦିଅନ୍ତିନି ବିରିୟାନୀ ଗୋଟେ ମଗେଇଲୁ ସେ ବିରିୟାନୀରେ ନା ପରିବା ପଡିଥିଲା ନା କଣ ଖାଲି ନିରଳା ଗୋଟା ଚାଉଳ
ଖାଲି ବାଧ୍ୟରେ ମାନେ ଉ ଖାଆନ୍ତି ବୋଲି ଖାଇବା କଥା ନହେଲେ ରୁଚି ହିଁ ନାହିଁ କି ସ କିଛି ନାହିଁ ଟୋଟାଲି ନାହିଁ ମୁଁ ଗୋଟେ ଦିନ ଯୋଉଦିନ ଫେରିଲୁ ରାତି ରେ ଯୋଉ ଲଙ୍କାଚପ ଖାଇକି ଶୋଇପଡିଲି ବାଇଗିଣୀ ବାଇଗିଣ ସରି ବାଇଗିଣୀ ଆଉ ଲଙ୍କାଚପ ଖାଇକି ସନ୍ଧ୍ୟାବେଳ ଶୋଇଲି ମୁ କହିଲି ସେ ରୁଟି ତରକାରୀ ମୁଁ କିଛି ସେ ବି ଖାଇବେନି ତ ତ ମରେ ଜେଜା ଖାଉଛ ଖାଁ ଆଉ ଯୋଉ ଘରେ ଆସିକିରି
ନାଇଁ ଆଉ ଯେତେ ହେଲେ ଆମ ଏଠିକାରେ ଖାଇବା କୋଉଠି
ଖାଇବା ତାପରେ ଘର ରୋଷେଇ ରେ ଗୋଟେ ଆନନ୍ଦ ଅଛି ପଖାଳ ଆଳୁ ଚକଟା ହଉ
ହଁ ଆଉ ମୋ ସହିତ ଯୋଉ ଯାଇଥିଲା ବାଲେଶ୍ଵର ଝିଅ ସେ ଖାଲି ମୁଢିକୁ ଆ ମୁଢି ଧରିଥିଲା ଆଉ କଣ ମୁଢୀକୁୁ ମଟନ ଝୋଳ
ତାଙ୍କର ସେଇଟା ଫେମସ ଆଉ
ଆଉ ସିଏ ଯେତେବେଳେ କହିଲେ ଖାଇବା ଆସ ଆସା ଖାଇବ ବୋଲି କହିଲେବେଳେ କାଢିଲା ଖାଲି ମତେ ମଟନ ନଥିଲା ଖାଲି ଝୋଳ ଥିଲା ଆଉ ମୁଢି ଗୋଟେ ଡବାରେ ପୁରା ଡବି ନେଇଯାଇଥିଲା ଯେତେବେଳେ ଉଠୁଥିଲା ଖାଲି ମୁଢି
ହଁ
ହ
ତ ସବୁ ଜିନିଷ ରେ ଗଟେ ଗୋଟେ ଅଭିଜ୍ଞତା ଗଟ ଗଟେ ସେମାନେ ଗୋଟେ ଜିନିଷ ସବୁ ଜିନିଷ ଆମେ ଯଦି ଯିବା ଗଲେ ଟ୍ରେନରେ ସେଟା ବି ଗୋଟେ ଅଭିଜ୍ଞତା ଗୋଟେ ଖୁସି ଖାଇବାଟା ବି କଣ ଅଛି ନା ଖାଇବାରେ କଣ ଅଛି ତାପରେ ବିଭିନ୍ନ ଲୋକ ମୁଁ ଟିକେ ହିନ୍ଦୀରେ କ୍ଲିୟର କହିପାରେନି ବୁଝିି ପାରେ ସବୁ ସବୁ ବୁଝିଥାଏ କିନ୍ତୁ ଫ୍ରଣ୍ଟଲି କହିପାରେନି ହିନ୍ଦୀଟା ଆମ ନାତୁଣୀ ବଢିଆ କହୁଛି କିନ୍ ମତେ ସେ ଚିଡଉଚଚି ମୁଁ ଖାଲି ଶୁଣେ ସେମାନଙ୍କ ସାଙ୍ଗରେ। କହିଲାଣି ନେ ଏମାନେ ତାଙ୍କର କଥାବାର୍ତ୍ତା କରନ୍ତି
ଝିଅ ବାଲା ହିନ୍ଦୀ କହୁଚି ହଁ ସେ ଇଂଲିଶ ମିଡିୟମ ପଢିଥିବ ତାଙ୍କ ଟିଚର ସବୁ ଇଂଲିଶ ହିନ୍ଦୀ ଆଉ।
ହିନ୍ଦୀ ତାପରେ ଏମାନେ ଆମ ଝିଅ ଛୁଆ ମାନେ ଆମ ସାନ ବୋଉ ଆମ ମଝାହଣୀ ସେମାନେ ତାଙ୍କର ହିନ୍ଦୀରେ କଥାବାର୍ତ୍ତା ପୁଅ ଥିଲା ମତେ ଆସେନି ମୁକାଇଁ ଖଣ୍ଡେ ଖଣ୍ଡେ କହିବି ମୋର ଚୁପ ତୋ ଶୁଣେ ହସେ ଆଉ କମ କମ କଥା କୁହେ ମତେ ଯିଏ ଯାହା କୁହନ୍ତି। ହଁ ତୋ ସତ କଥା ଏଥିରେ ଲାଜ କରିବାରେ କଣ ଅଛି।
ଏଟା ଯୋଉଟା କଥା ଆଉ।
ଆମ ଭାଷ
ଏଇ ସବୁ ଯୋଉମାନୋନ ସବୁ ଆ ଯୋଉମାନୋନ ସବୁ ଯାଉ ଚନ୍ତି ବାହାରକୁ ସେମାନେ କଣ ଶିଖିକି ଯାଇଥାନ୍ତି ସେମାନେ ସେଇ ଏରିଆରେ ରହିକି ଭାଷା ଟା ସିକିନ ଶିଖନ୍ତି।
ନିଶ୍ଚିନ୍ତ ନିଶ୍ଚିନ୍ତ ଆମେ ବାହାରେ କଣ କୋଉଠି ରହିଚେ କି? ସବୁବେଳେ ଆମ ଆମ ଆମେ ରହିଲେ ଆମ ଘରେ ରହିଲେ ଗାଁରେ ରହିଲେ। ଆମ ପରିବେଶରେ ଆମେ
ସେ ସବୁବେଳେ କଥା ହେଲା ତ ଅଟୋମେଟିକ ଶିଖିଯିବ ନା ଆଉ କୋଉଠି କିଏ ସିଖିକି ଆସିଥାଏ।
ମୁଁ ଏତ ବୁଝିଟେବ ସବୁ ପୁରା ପ୍ରାଞ୍ଜଳ ବୁଝିଯିବି କିନ୍ତୁ କହିପାରିବିନି କ୍ଲିୟର।
ଜଞ୍ଜାଣା ନଥାନ୍ତି କି ଇଂଲିଶ ବୁଝିପାରିବେ କିନ୍ତୁ କହିପାରିବେନି। ସମସ୍ତେ ସବୁ ଭାଷା
ହୁଁ ଆ ତ ଏ ତିରେ ଏମିତିରେ ଟାଇମ୍ ଟା ପାସ୍ ହେଇଗଲା ଟିଏ ବୁଲାବୁଲି ଆଉ ବି ଏଇନା ଯାଇ ହବନି କାହିଁକି ନା ଆଉ ଏତ ସାନ ବୋହୁ ର କଁ ପିଲା ପିଲି ହବ ନା ଆଉ ସେ ଆସିବେ ଘରକୁ ବାହାରେ ଅଛନ୍ତି ପଳେଇ ଆସିବେ। ଏ ବର୍ଷ ଆଉ କୁଆଡେ ପ୍ଲାନିଂ ଯଦି ଏ ପାଖ ଆଖ ଦୂର ପ୍ଲାନିଂ କିଛି ନାହିଁ ଏ ବର୍ଷ। ଆଉ କେବେ ତମେ ଇଆଡେ ଆସ ଟିକେ ଆମ ଆଡେ ବୁଲ ବୁଲାକି ଯାଅ।
ମୁଁ ତ ବହୁତ ଥର ବାହାରୁଚି ଯେତେ ଥର ଯାଉଚି ପୁଅ ଦେହ ଖରାପ ହୋଉଚି ରାତି ରାତି ପଳେଇ ଆସଚି ଗାଡି କରିକି, କଣ ହଉଛି କେଆଣି ତାର ଏଇଠି ଭଲ ସେଇଠି ଗଲା ବେଳକୁ ଖାଲି ବାନ୍ତି, ଝାଡା
ନାଇଁ ନା ନାଇଁ ନାଇଁ ଜଣ ଜଣକୁ ମାମୁଁ ଘର ଟା ଶୁହାଏନି।
ଏଇ ଦିଥର ଗଲିଣି ତାକୁ ନେଇକି ଦିଥର ନେଲିଣିି ଦିଥର ଗାଡି କରିକି ରାତି ରାତି ଗୋଟେ ଥର ଏମତି ଏଁ ମା ହେଲା ପୁରା କଣ୍ଟିନୁୟସଲି ଝାଡା ଲାଗି ହଁ ଅଛି ପୁରା ତାତିରେ ପୁରା ଜମା ଇଏ ହେଲାନି ଆକୁ ଫୋନ କର ତାକୁ ଫୋନ କର କୋଉ ଡକ୍ଟର ଦେଖିଲା ବେଳ ଡକ୍ଟର ନାହା ତି କହିଲେ ଶନିବାର ଦିନ ଆସି ରାତି ରାତି ଗାଡି କରିକି ତାକୁ ଧରିକି ପଳେଇ ଆସିଲି ଏଇଠି ଡକ୍ଟର ଥିଲେ। ଏଇଠି କଣ ସବୁବେଳେ ଡକ୍ଟର ସେଠି? ହୁଁ।
ଛୋଟ ଛୁଆଙ୍କ ଦେହ ବି ଖରାପ ହେଲେ ଭଲ ଲାଗିବନି ବେ
ତେବେ ତା ହଁ ସେଇଟା ବେଶୀ ବ୍ୟସ୍ତ ଲାଗିବ ସେ ଆମେ ସିନା କହିପାରିବା କଁ ହଉଛି ସିଏ ତ କହିପାରିବନି ନା।
ଏ କହିପାରିବନି ଆ ତା ସାଙ୍ଗେରେ ଯଦି ତାଙ୍କ ଦେହସୁସ୍ଥ ହେଲା ସିଏ ଯେତିକି କଷ୍ଟ ପାଇବେ ମାଟି ତାଠୁ ଡବଲ କଷ୍
ପ୍ରବଳ ତ ସେମିତି ସୁବିଧା ଥାନ୍ତା କିଛି ଟେନସନ ନଥାନ୍ତା ଯେତେ ରାତିରେ ଯାହା ହଉ ହେଲେ ଆମେ ନେଇଯିବା ସେଇଭଳିଆ ସୁବିଧା ନାହିଁ ବୋଲି ଧରିକି ପଳେଇ ଆସିବା କଥା। ଆ ଜିିଏ ରହିଗଲାଣି ରହିଗଲାଣି ଜାଣିଗଲାଣି
ଏ ତମେ ଭଲରେ ଅଛ ସବୁବେଳେ ମୁଁ ଶୁଣୁଚି ବହୁତ ଭଲ ଖୁସି ଲାଗୁଚି ମୁଁ ବୁଝେ ସବୁବେଳେ ଭଲ ଲାଗେ ତିନି ଭଉଣୀ ମାନଙ୍କ ବିଷୟରେ ଭଲ ମନ୍ଦ ସବୁ ବୁଝେ ଆଉ ବ ଜାଣେ କିନ୍ତୁ ଏମିତି ପାଖାପାଖି ବେ କେବେ ଆଉ ଟାଇମ୍ ହଉନି ଟିକେ ଦେଖାସାକ୍ଷାତ ହବା ପାଇଁ, ହୁଁ ହୁଁ ହୁଁ ଆ ହଉ ଆଉ କେତେବେଳେ କଥା ହବା ଆଉ କଣ ଅଛି ଜୀବନରେ ଆଉ କେତେବେଳେ ଫ୍ରି ହେଲେ ଝିଅ କଥା ହବା। ହଉ ଭଲ ଲାଗିଲା ତମ ସାଙ୍ଗେରେ କଥା ହେଇକିରି ହ ହଉ ରଖୁଛି। ଗୁଡ ନାଇଟ୍